ଏ ଯୋଉ ହଁ ଭଉଣୀ କଣ କରୁଚ?
ଏଇଠି ବସିଛି ଆଉ, ତମେ?
ମୁଁ ବି ଏଇଠି ବସିଛି ଘରେ ଆଉ କଣ କରିବି।
ତମେ ଘରେ ବସିଛ ମୁଁ କିନ୍ତୁ ଛାତ ଉପରେ ବସିଚି।
ଓହୋ କଣ ପବନ ଦୋଉଚି ବୋଧେ?
ପବନ ଦଉନି ବା ଚିଡା ମାଡୁଚି ଭାରି।
ଓହୋ ହଁ ପବନ ତ ଯୋଉ ଗରମ ଗୁଳୁ ଗୁଳି ହଉଚି ପାଗ ସିନା କାଉଁଳେଉଚି ହେଲେ ଯୋଉ ଗୁଳୁ ଗୁଳି ହଉଚି। ଭାରି ଚିଡା ଲାଗୁଚି।
ହଁ ପା ଫ୍ୟାନ୍ ବି କାମ ଦଉନି।
ହଁ ଏଇ ଯୋଉ ଗରମ ହଉଚି, ଫ୍ୟାନ କଣ କାମ ଦବ ଏସିି ତ କାମ ଦଉନି ଆଉ। ଫ୍ୟାନ କଣ କାମ ଦବ।
ହଁ ପା।
ଆଉ କଣ ଖାଇଚ?
ଖାଇଥିଲି ଆଜି ଏଇ ଯୋଉ ସନ୍ଧ୍ୟାବେଳେ ମ୍ୟାଗି ଖାଇଥିଲି।
ଓ ଆଚ୍ଛା ଯା ହଉ ମ୍ୟାଗି ତମେ କେମିତି ପକେଇକି କରିିକି ଖାଇଚ ମାନେ ଆଳୁ ଫାଳୁ ପକେଇକି ନା ଖାଲି ନର୍ମାଲ?
ମୁଁ କରିନଥିଲି ମୋ ଦିଦି ବନେଇଥିଲା ଅଣ୍ଡା ପକେଇକି।
ଓହୋ ଅଣ୍ଡା ତମେ ଅ ସତ କଥା ମୁଁ ଶୁଣିବାକୁ ପାଇଥିଲି ତମେ ଅଣ୍ଡା ଖାଅନି।
ଖାଉ ନଥିଲି। କିନ୍ତୁ ଦିଦି କରିଥିଲା ସିଏ ଅଲଗା ଖାଇଲେ ମୁଁ ଅଲଗା ଖାଇଲି।
ଅ ମୁଁ ଚ୍ଛା
ସେ ଅଣ୍ଡା ସିଏ ଅଣ୍ଡା ପକେଇ ଖାଇଲେ ମୁଁ ବିନା ଅଣ୍ଡାରେ ଖାଇଲି।
ଓହୋ ମୁଁ ଭାବିଲି ତମେ ଖାଇଦେଲଣି ନା କଣ ମୁଁ ଶୁଣିଥିଲ ନା ତମେ ଖାଉନଥିଲ। ମାଇଁ ତମେ ଆଇଁସ ଖାଇଲନି ନା କଣ?
ଖାଇନି କିନ୍ତୁ ସବୁ ଘରେ ପାର୍ଟି କରୁଛନ୍ତି କିନ୍ତୁ ଖାଇବାକୁ ପଡିବ। ରକ୍ତ ନାହିଁ ଦେହରେ ଅ
ଓ ଆଚ୍ଛା ହଁ ତମେ ଖାଅ ଯଦି ଦେହରେ ରକ୍ତ ନାହିଁ ତ ଖାଅ। ନହେଲେ ପୁଣି ହଇରାଣ ହେଇଯିବ ଦେହ ସବୁବେଳେ କାଳେ ଖରାପ ହବ ଏତେ ପୁଣି ମେଡିକାଲ ମେଡିକାଲ ଯିବା ବହୁତ କଷ୍ଟ ତାପରେ ମେଡିକାଲ କେତେ ଦୌଡିବ।
ମେଡିକାଲ ଗ ଯାଇଥିଲି ଏଥର। ସିଏ ଗୋଟେ ଦେଇଛି ନାଲି ବୋତଲ ସେ ରକ୍ତ ଭଳିଆ କିନ୍ତୁ ଖାଇଲାବେଳକୁ ଆଇଁଷିଆ ଆଇଁଷିଆ ଲାଗୁଛି।
ଓହୋ ସିଏ ମେଡିସିନ ମୁଁ ବି ଖାଇଛି ମତେ ମୋର ବି ଯେତେବେଳେ ରକ୍ତ ନଥିଲା ମତେ ବି ସେ ଡ ଟର ଦେଇଥିଲା ସେମିତିକା ମେଡିସିନ ମୁଁ ତ ଖାଏନି ମୋ ମମି କି ଏଇ ଲୁଚେଇକି ମମି କହିବ ଖାଇଲୁ ନା ମୁଁ କଣିବି ହଁ କିନ୍ତୁ ଲୁଚେଇକି ଆଣିକି ଆ ଯୋଉ ବେସିନରେ ପକେଇଦେବି ପାଣି ଚାଲୁ କରିକି ମତେ ଭଲ ଲାଗେନି ଅଦା ବୋତଲ ମୋର ଏମିତି ନଷ୍ଟ ଭଷ୍ଟରେ ଯାଇଛି ଭାଗ୍ୟ ଭଲ ନାହିଁ।
ହଁ ମୁଁ ଥରେ ଦିଥର ଖାଇଛି ମତେ ଭଲ ଲାଗିଲାନି ମୁଁ ଘରେ ମନା କଲି ପୁଣି ଯାଇଥିଲି ପୁଣି ସେ ମତେ କହିଲା ଏତେ ଯଦି ନ ଖାଉଛ ଦୁବ ଆଉ ଅରୁଆ ଚାଉଳ ଖା ସେଇଗୁଡା କିଏ ଖାଇ ଆଉ ଗୋଟେ କଣ ଗୋଟେ ମେଡିସିନ ଦେଲେ। ପିତା ପିତା ଖାଲି ଲାଗିଲା।
ହୁଁ।
ତାକୁ ବି ବନ୍ଦ କରିଦେଲି।
ମେଡିସିନ ଖାଇବ ନା ଆଉ ବନ୍ଦ କଲେ ପୁଣି ଦେହ ଖରାପ ହେଇଯିବ ପୁଣି ବେଶୀ। ଯଦି ମେଡିସିନ ଖାଉନ ତ ଆଇଁଷ ଖାଓ।
ସେଇ ଦୁବ କଣ ଗୋଟେ ମେଡିସିନ?
କଣ କହିଲ?
ମୁଁ କହିଲି ଦୁବ କଣ ମେଡିସିନ ଦୁବରେ ମେଡିସିନ କାମ କରିବ?
ହଁ ଦୁବ ଦୁବ ବି ଜଣେ ଗୋଟେ ଗୋଟେ ମାନେ ଥାଏ ଗୋଟେ ଗୋଟେ ରୋଗ ଭଲ କରନ୍ତି ଦୁବ ଏଇ ଯୋଉ ଖଣ୍ଡିଆ ହେଇଗଲେ କୁହନ୍ତି ରକ୍ତ ବନ୍ଦ ହବା ପାଇଁ ଦୁବକୁ ମାରନ୍ତି। ସେମିତି ଦୁବ କିଛିଟା ଥିବ ବୋଲି ଡକ୍ଟର ତ କହିଛନ୍ତି ଦୁବ ଖାଇବା ପାଇଁ ଆଉ।
ଖାଲି ଦୁବ ନୁହେଁ ଦୁବରେ ଅରୁଆ ଚାଉଳ ଆଉ ଗୋଟେ କି ଗୋଟେ ଔଷଧ କହିଥିଲା ଆଉ ଗୋଟେ ବି କି ଗୋଟେ ପତ୍ର ଏଇ ଯୋଉ ଅଟସ ହେଲେ ଯୋଉ ଭଳିଆ ଗୋଟେ ପତ୍ର ନୁହେଁ ନା ବ୍ଲୁ ବ୍ଲୁ କଲର? ସେଇ ଭଳିଆ ଗୋଟେ
ଓହୋ।
କି କଲି ମୁଁ ଜାଣିନି ସେଟା ସେତେବେଳେ ବି ଖାଇଥିଲି ଥରେ କିନ୍ତୁ ଖାଇଥିଲି ମାମୁଁ ଘରକୁ ଯାଇଥିଲି। ସେଟା ବି ଭଲ ଲାଗିଲାନି ତାକୁ ବି ବନ୍ଦ କରିଦେଇଛି।
ଓହୋ, ଯା ହଉ ତମେ ଖାଇଦବ ନା ଆଉ ନହେଲେ ପୁଣି ହଇରାଣ ହେଇଯିବ ନହନେ ଆଇଁଷ ଖାଅ ଅଣ୍ଡା ମାଛ, ଚୁନା ମାଛ, ସବୁ ଖାଇଲେ ଯାଇକି ଭଲ ହବ।
ଦେଖିଆ କଣ ହଉଚି ଆଉ, ଏଇଗୁରା ତ ଖାଇଆକୁ ଭଲ ଲାଗୁନି
ଭଲ ନ ଲାଗିଲେ ବି ଖାଇବାକୁ ପଡିବ ନ ଖାଇଲେ ପୁଣି ଏ ଦେହ ବେଶୀ ଖରାପ ହେଇଯିବ ନା।
ହଁ ଯାଇଥିଲି ଯୋଉ ଗୋଟେ ଯାଇଥିଲି ଯୋଉ ଜାରକା ରେ ଯୋଉ ଅଛି ଗୋଟେ ନୂଆ ଡ ଡ଼କ୍ଟର ଆସିଚନ୍ତି। ଯାଇଥିଲି ସିଏ କହିଲେ ଯଦି ତମେ ଏଇଭଳିଆ କିଛି ନ ଖାଇବ ତାହେଲେ ତମେ ବ୍ଲଡ ନବ କିନ୍ତୁ ଘରେ ପାଟି କରୁଚନ୍ତି ବ୍ଲଡ଼ ନେଲେ କାଳେ ଇନଫେକ୍ସନ ହୋଇଯାଉଚି ନା ଏ ବେ।
ହଁ। ହଁ, ବ୍ଲଡ଼ ଏବେ ବ୍ଲଡ ନେଲେ ଇନଫେକ୍ସନ ହଉଚି ତାପରେ ବ୍ଲଡ ଗୁଡା ଏଇନା ବହୁତ୍ ଟଙ୍କା ମୋର ଗୋଟେ ସାଙ୍ଗେ ଟେ ତା ଭଉଣୀ ମାନେ ପ୍ରେଗନେଣ୍ଟ ଅଛି ତାର ତ ଦରକାର ଥିଲା ବ୍ଲଡ ସେ ବ୍ଲଡ ଗୋଟେ କହିଲା ଦଶ ହଜାର ସେ ବାର ହଜାର ଟଙ୍କା ଏମିତି କହିଲା। ସେ ପୁଣି ମୋ ସାଙ୍ଗଟାର ସେଇ ଅଲଗା ବ୍ଲଡ ଦେଇକି ତା ବ୍ଲଡ ଗ୍ରୁପ ରେ ବ୍ଲଡ ନେଇକି ଆସିଲା।
ହଁ ଆମ ପାଖରେ ବି ଏତେ ବି ପଇସା ନାହିଁ ଆମେ ନେଇ ପାରିବାନି ବି।
ହଁ ଏତେ ଦଶ ହଜାର ଆସିକି ହେଲାଣି କମ୍ ପଇସା ହେଲାଣି ନା। ଦେଇକି ମୁଁ ବ୍ଲଡ଼ ନେମି ସେମିତି ହଁ କିଏ ଅଛି ଦେଇଦବ ଇଏ, ତାପରେ ଆମ କଲେଜ କୁ ଥରେ ଆସିଥିଲା ଏମିତି ବ୍ଲଡ ଦବା ପାଇଁ ମତେ ଆମ ସାର୍ କହିଲେ କି ଆଉ ତୁ ବ୍ଲଡ଼ ଦଉନୁ ମୁଁ କହିଲି କି ଆଉ ସାର୍ ମୋର ତ ମତେ ତ ଲୋକ ବ୍ଲଡ ଦେବେ ମୁଁ କଣ କାହାକୁ ବ୍ଲଡ ଦେବି ସେଇଠୁ ସାର୍ କହିଲେ ଯଦି ତୁ ପଇଁଚାଳିଶି କିଲୋ ହେଇଥିବୁ ତାହେଲେ ଏ ବ୍ଲଡ଼ ଦେଇପାରିବୁ। ମୁଁ କହିଲି ନା ପଇଁଚାଳିଶି ରୁ ଓପୁରୁକୁ ହେଇଥିବ ମୁଁ କହିଲି ମୋର ତ ସାର୍ ସମୁଦାୟ ପଇଁଚାଳିଶି କିଲୋ ମୁଁ କଣ ବ୍ଲଡ଼ ଦେମି କାହାକୁ। ଆଉ ଡକ୍ଟର କହିଲେ ତମୁକୁ ଦେ ମାନେ ଆମୁକୁ ଲାଞ୍ଚ ଦବା ପାଇଁ କ ଦେଖା କର ନା ଯୋଉ ସାର୍ କହିଲେ ଆଉ ତମୁକୁ ଦିଆହବ କଦଳୀ, ଟିଫିନି ଆଉ ଯୋଉ ଅମୁଲ କୁଲୁ ଆଉ ଦେଇଦିଅ ବ୍ଲଡ଼ ତାପରେ ହେଟା ହଁ କାର ପୁରା ସିରିୟସ ହେଇଚି କଣ୍ଡିସନ ଅଛି ଚେଞ୍ଜ କଣ୍ଡିସନ ଜାଣିଲୁ କି ହଁ ଏଇ କଣ୍ଡିସନ ଟା ଆର ଖରାପ ଅଛି ସାଙ୍ଗେ ସାଙ୍ଗେ ବ୍ଲଡ ଟା ନେଇକି ତାକୁ ଦେବେ ଏମାନେ ନେଇକି କୋଉଠି ବ୍ଲଡ ବିକିବେ କଣ କରିବେ ଠିକି ଅଛି ମୁଁ ସେଥିପାଇଁ, ହଁ। ମୁଁ ସେଥିପାଇଁ ମନା କଲି ମୁଁ କହିଲି ନା ମୁଁ ଦେବିନି ସାର୍ ମୋର ନାଇ ବ୍ଲଡ। ପାରୁଚନ୍ତି ଯଦି କାହାଠୁ ଆଣିକି ମତେ ଟିକେ ଦେଇଦିଅନ୍ତୁ। ଆଉ ଦେଲେନି ଛୁଆ ବି କେତେ ଦେଲେ। ଗୋଟେ ଛୁଆଟେ ଏମିତି ଦେଇକି ବ୍ଲଡ଼ ହଁ, ତାର ଥିଲା ସିକ୍ସ ସେମିଷ୍ଟାର ଏକ୍ସାମ୍ ଥିଲା ସେ ଦେଇ ପାରିଲାନି ମାନେ ବ୍ଲଡ ଦେଇକି ତା ଦେହ ପୁରା ଖରାପ ହେଇଗଲା ସେ ଆଉ ଦେଇପାରିଲାନି।
ହଁ ସେ କାହିଁକି ନା ସେ ଗୋଟିଏ ଛୁଞ୍ଚି ରେ ସମସ୍ତଙ୍କ ପୁଅ ଇଏ କରୁଚନ୍ତି ବୋଲି ସେଥିପାଇଁ।
ହଁ, ତାପରେ ସିଏ ବି ପଚା, ହଁ ସିଏ ବି ଛୁଆ ଟା ବି ପୁରା ପ ପତଳା ପିଲାଟେ। ହଁ, କଣ ଦରକାର ଦେହକୁ ଆଗେ ଯଗି ଜୀବନ ନିଜ ଦେହକୁ ଜଗିବ ନା ଆଉ।
ହଁ ସେଇଥିପାଇଁ, ଆମ ଘରେ ବି ସେଥିପାଇଁ କହୁ
ହଁ।
ପରିବା କଣ ଖାଇବି?
ସେଇ ତ ପରିବା ପରିବା ତମେ ସବୁ ଖାଅ ନା?
ପରିବା କଣ କହିଲ ଖା ମାନେ ତରକାରୀ ହେଲେ ଖାଏ ନା। ଭଜାରେ ପଡିଲେ ଖାଏ।
ଓହୋ ତରକାରୀ କୋଉଠି ପଡିଲେ କଣ ତମକୁ ଭଲ ଲାଗେ ନିକି?
ନା ମୁଁ ସେଗୁଡା ସାଇଜ କରିକି ଥୋଇଦେମି ଆଉ ଆଳୁ ଝୋଳ ହେଇଥିବ ଯାହାହେଲେ ବି ଆଳୁଟେ ପଡିଥିବ ତରକାରୀରେ ମୁଁ ତାକୁ ଭ ଲଗେଇ ଖାଇଦିଏ।
ଓହୋ କିନ୍ତୁ ମୁଁ ତ ପରିବା ମୁଁ ପରିବା ଖାଏନି ଆଇଁଷ ଖାାଏନି ମୁଁ କିିଛି ତ ଖାଏନି।
ଆଉ ମୁଁ କ୍ଷୀର ବି ଖାଉନି ସେ ଗୋଟେ ବି ପ୍ରୋଟିନ କହିଥିଲା ଲେଖି ଯାାଉ ମୁଁ ତ କ୍ଷୀ
କ୍ଷୀର କମ ପାଇଁ ଖାଉନ ପ୍ରୋଟିନ ଗୋଟେ ଲେଖିଥିବ ପ୍ରୋ ପ୍ରୋଟିନ ଟା ତ କ୍ଷୀର।
ନାଇଁ ନା ସେ ପ୍ରୋଟିନ ଟା ଲେଗ ହଁ କ୍ଷୀରରେ ପିଇବାକୁ। ଆ କ୍ଷୀର ତ ମୁଁ ଖାଉନି।
ଖାଅ ନା ତମେ କଣ ପିଇବ ଆଉ ଗରମ ପାଣିରେ ପିଇଲେ ଲାଭ କଣ ଅଛି।
ହଁ ସେ ମନା କହିଲା ମୁଁ କହିଲି ଅମୁଲ ସେ କହିଲା ଅମୁଲ ପିଇକି ଲାଭ କଣ।
ହଁ ହଁ ଅମୁଲ ପିଇଲେ ଲାଭ କିଛି ନାହିଁ ପିଇବ କାହିଁ ପିଇକି କଣ ହବ।
ହଁ କାଇଁ ବେକାର ଟା ଆଣିବି ପଇସା ସିଏ ଅ ଏଇ ଦୁଇଶହ ତିନିଶହ ୱାଟେ ସିଏ ହଜାର ବାରଶହ ଟଙ୍କା ଦେଇକି ଆଣିବି କାହିଁକି ଘରେ ରଖିବି ତାକୁ।
ଓହୋ ହଁ କାଇ ଏତେ ଟଙ୍କା ଦେଇକିଆଣିଲି। ପିଲାଏ ଯୋଉ ଜିମ୍ ଫିମ୍ ସବୁ ଯାଉଛନ୍ତି ସେମାନେ ବି ସେ ପ୍ରୋଟିନ ପାଉଡର କୁ ପିଉଛନ୍ତି। ଓ ଓଡସ ଖାଉଛନ୍ତି ଦୁନିଆ ଜାତ ତ୍ରା କରୁଛନ୍ତି ମୁଁ କହିଲି ଏଗୁଡା କଣ କରିବି ଯିଏ ମୋଟା ନୁହେଁ ଯିଏ ସବ ବଡି ପ୍ ବଡ଼ି ବାହାର କରିବା ପାଇଁ ଏମାନେ ସବୁ ଖାଆନ୍ତି ସେଗୁଡାକୁ। ହଁ ମତେ ବି ଗୋଟେ ଆମ ଗାଁ ପାଖରେ ଗୋଟେ ଘର ପାଖରେ ଛୁଆଟେ ସେ କହିଥିଲା କି ଖାଉ ଏ ଗୋଟେ କିଏ ଖାଇବା ଏ ଗୋଟା ଉଁ ବେକାର ଜିନିଷ।
ହଁ ଯୋଉଟା ବି ଆମକୁ ଭଲ ଲାଗେନି ଡକ୍ଟର ମାନେ ସେଇଗୁଡା
ସେଗୁଡାଙ୍କୁ କହିବେ ହଁ କଣ ଖାଇ ଖାଇବ ତ ଇଚ୍ଛା ହଉନଥୁବ ଏ ଡରି ମରିକି ପୁ ଖାଉଥୁବୁ ପୁଣି ଘରେ ଚିଡା ଶୁଣିକି ଖାଉଥୁବୁ ବାନ୍ତି କରିବୁ।
ମତ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ପୁଣି ଶୋଇ ପଇଲ ବୋଧେ।
ହ୍ୟାଲୋ।
ମୁଁ କାହିଲି ଶୋଇ ପାଇଲ ନା କଣ?
ନା ନା ତମ ଭଏସ ଟା ଶୁଭୁନଥିଲା ପରା।
ହଁ ତମ ଭୟସ ବି ମତେ କିଛି ଶୁଭୁନଥିଲା ଏବେ ବହୁତ ନେଟୱାର୍କ ଇସ୍ୟୁ ହଉଛି।
ହଁ ଏ ବେ ବେଳେ ବେଳେ ତ ନେଟୱାର୍କ ଏମିତି ପଳଉଛି ଆମ ଘରେ ତ ୱାଇ ଫଫାଇ ଲାଗିକି ବି ଆମର ନେଟୱାର୍କ ପ
ହଁ ଆମ ଏଠି ବି ୱାଇ ଫାଇ ଲାଗି ବି ନେଟୱାର୍କ ରହୁନି। ଏଇ ଯୋଉ ସିଜନ ପାଇଁ ବର୍ଷା ପାଇଁ ବହୁତ ଇଏ ହଉଛି।
ପାଗ ଯୋଉ କେତେବେଳେ ଖରା କରିଦଉଛି କେତେବେଳେ ପୁରା ଛାଇ କରିଦଉଛି ସେଥିପାଇଁ।
ହୁଁ
ଆଉ ତମ ରାତିରେ ଖାଇବାକୁ କଣ?
ରୁଟି ଆଉ କଣ ହେଇଯି ମୁଁ ଜାଣିନି। ମୁଁ ତ ଉପରେ ବସିଛି।
ଓହୋ। ଓହୋ। ଆଉ ତମର ପା ଗୋଟେ କୁନି ଝିଅ ଟା ଥିଲା ତାକୁ ଖେଳଉନା କି?
ଆମ କୁନି ଝିଅ ତା ମାମୁଁ ଘରକୁ ପଳେଇଛି।
ଓହୋ। ପୁଣି କେବେ ଆସିବ?
ସିଏ ଏବେ ଆସିନି ଆଉ। ମେଟ ତ ଦେହ ଭଲ ନାହିଁ ତ ଇଞ୍ଜେକ୍ସନ ଯୋଉ ନିଅନ୍ତିନି ଛୁଆ। ତା ଦେହ ଭଲ ନାହିଁ। ହଁ ତିନି ମାସରେ ନିଅନ୍ତି। ନା ଦି ମାସରେ ନିଅନ୍ତି ସେଇଟା ସେ ନେଇଛି ସେ ଦି ପୁଣି ତିନିଟା ନେଇଛି ଏକାଥରେ ଦିଟା ଜଙ୍ଘ ଗୋତେ ହାତ। ସେ ସେଥିପାଇଁ ମେଡିକାଲ ଯାଇଥିଲା। ବର୍ଷା ହେଲା। ସେ ତା ମାମୁଁ ଘରେ ରହିଯାଇଛି। ବୋଧେ କାଲି ଆସିବ ନା କଣ ସୋମବାର ବି ଅଛି ଆଉ ବାର ବି ନଥିଲା ଆସି ନଥିଲା।
ଓହୋ ଆମର ପା ଗୋଟେ ପୁଣିି ଝିଅଟେ ସିଏ ତା ତା ବାପା ଚାକିରି ତା ବାପା ମାଆଙ୍କ ଚାକିରି କଲେ ସିଏ ବି ପଳେଇଲା। ଆଜି ଆଇଥିଲା ଆମ ଘରକୁ ଏ ବାଟ ଦେଇକି ଯିବ ବୋଲି। ଆସିଲା ଆମ ଘରେ ରହିକି। ଦି ଘଣ୍ଟା ତିନି ଘଣ୍ଟା ରହିକି ପଳେଇଲା ଆଉ।
ଓହୋ।
ହଉ।
ଆଉ ତମ ରଜ
ଆଉ ତୁନି
ତମ ରଜ କେମିତି କଟିଲା?
ହଁ ରଜ ବହୁତ ଭଲ ଭାବରେ କଟିଛି ଆଉ।